ହଁ ଭଲ ଅଛି କୁହନ୍ତୁ। ହଁ ଆଉ କଣ କହ ଆଜି କିଛି ନାହିଁ ଘରେ କହିବାକୁ ଗଲେ ଭାତ ଏବେ କହିବାକୁ ଗଲେ ସକାଳୁ ଟିକେ ଚାହା ବିସ୍କୁଟ ଖାଇଥିଲ ଆଉ। ତୁ କଣ ଖିଆ ପିଆ କରିଥିଲୁ କହ?
ହଁ ମୁଇଁ ବି ସେଇ କେକ୍ ଦିଇଟା। ଦୁଇଟା ପେଷ୍ଟ୍ରି ଖାଇଲି ହଁ।
କେମିତି ଅଛି?
ଠିକ ଅଛି। ଯେ ଟିକେ ଭଲରେ କଥା
ଘଡଘଡି ବର୍ଷା ବିଜୁଳି ସବୁ ମିଶିକି ହଉଛିରେ।
ହଁ ଏ ଏଟା ଏତେ ମାନେ ପବନ ଭଲ ମାରୁଛି ଥଣ୍ଡା ପବନ ବହୁଛି ଆଉ।
ହଁ ଆଉ ସେପଟେ ଆମ୍ବ ଫାମ୍ୱ କଣ କି ମାନେ
ହଁ ଆମ୍ୱ ଏବେ ସମସ୍ତେ ପ୍ରାୟ ଆମ୍ବ ଆଣି ଯାଇଛନ୍ତି। ମାନେ ପବନ ବହୁତ ଜୋରସେ ହୋଉଛି ହଲେ ପ୍ରାୟ ସବୁ ଆମ୍ବ ପିଟି ଯାଇଛନ୍ତି।
ହଁ ହଁ ଆଉ ଘରେ ତମର ମାନେ ଆପଣଙ୍କ ପରିବାର ଲୋକ ସବୁ କେମିତି ମାନେ ବାପା ମା ସମସ୍ତେ ଭଲ ଅଛନ୍ତି?
ତମ ଜ୍ ଘରେ କେମିତି ଅଛନ୍ତି?
ଓହ ଆଉ କୁଆଡେ ବୁଲାବୁଲି କରି ଯାଇଛୁ କଣ?
କଲେଜ କେବେ କଣ ଖୋଲିବ ଜାଣିଛୁ କିରେ?
ନାଇଁ ଦେଖିବରେ ଟିକେ ଆରାମସେ ତା ମିସ
ହ୍ୟାଲୋ।
ହଁ ଶୁଣୁଛି। କୁହ ଶୁଣୁଛି ଶୁଣୁଛୁ ନା ନା କଲ ଆସିଥିଲା।
ଓ କଲ ଆସ କଲ ଆସିଥିଲା। ଠିକ ଅଛି। ହୋଉ ହୋଉ ଆରେ ମୁଁ କଣ ମୁଁ କିଛି ୟାଡୁ ସିଆଡ କହୁଥିଲି କି? ହଁ।
ଆରାମ ସେ ଭଲରେ ଟିକେ ଶୁଣ ଭଲରେ ଟିକେ କଥା ହବ ତି ସେ କେ ଆଉ ଗୋଟେ ଭଲ ପର୍ଶେଣ୍ଟ ଟାଇପର ଟିକେ ଅର୍ଥ ଭଳେ କଥା ହବ।
ହଁ ଠିକ୍ ଅଛି ଠିକ ଅଛି ସରି ସରି ମୁଁ ଜାଣିନଥିଲି କାରିିଆ ଉପରେ କଲରେ ଅଛି ଭୁଲରେ ସରି।
ଏ ଓ ହଉ ଆଉ କିଛି ଆମ କୁଆଡେ ବୁଲାବୁଲି କରି ଯାଇଛ ତମେ କୁଆଡେ ବୁଲାବୁଲି କରିଯାଇଛ?
ନାଇଁ ଭାଇ କୁଆଡେ ବୁଲାବୁଲି ତ କିଛି କରୁନି ମୁଁ ବର୍ତ୍ତମାନ କହିବାକୁ ଗଲେ କଣ କି ଘରେ ଏକା ଅଛି ଦୋକାନ ପାଖରେ ଆଉ।
ହଁ ହଁ ହଁ। ବୁଲାବୁଲି ମାନେ କୋଟେ ଜାଗା ଯାଆନ୍ତୁ ଫେମସ ଜାଗା ତମର ପଟେ ସେଇଟା ବୁଲିବା ପାଇଁ ଭଲ ହେଇଛି।
ହଁ ହଁ ହ୍ୟାଲୋ କଣ କହୁଥିଲ ଭାଇ?
ତମକେ ବୁଲବା ପାଇଁ ଫେମସ ଜାଗା ଅଛିକି କହୁଥିଲି।
ନାଇଁ ଆମ ଗାଁ ଟା ଏତେ ବିଶେଷ କିଛି ମାନେ ବଡ ନୁହଁ ସବୁ ହଁ ହଁ ଠିକ ଅଛି ମୁଁ ମୁଁ ଟିକେ କାମ କରୁଛି ଗୋ ହ୍ୟାଲୋ ହଁ ହଁ ହଁ ହଁ ଠିକ ଠିକ୍ ଅଛି ଠିକ୍ ଅଛି ହଉ ରଖିଦେବି ରଖିଦେବି ହେଲା ଠିକ ଅଛି ହଉ ହଁ ହାଲୋ।
ହଁ ହୁଁ ହୁଁ
ହଁ ଏବେ ମୁଁ କହିଆକୁ ଗଲେ କଣ କି ମାନେ କଣକି ମୋର ମୋ ଭଏସ ଟା କ୍ଲିୟର ଶୁଭୁଚି ତ ଭାଇ। ହଁ ହଁ ହଉ ହଉ ହଁ ଠିକ ଅଛି ହଉ ଆଉ ତାପରେ ଏବେ ତମ ତାପରଦିନ କି ତମେ କଣ ଘରେ ଅଛ ନା କୁଆଡେ ବାହାରେ ଅଛ ବୁଲିବାକୁ ଯାଇଚ।
କଣ କହୁଥିଲ ଭାଇ। କଣ କରୁଚ? ହଁ ହାଲୋ ସୁଭାଯାଉନି ଭାଇ।
ହଁ ହଁ ଏ ତମ ସୁବୁଚିକି ନାଇଁ ହାଲୋ ହାଲୋ ଶୁଭିଲା। ଏ ଏବେ ଆମର ଏପଟେ କ କିି ଏବେ ଟିକେ ଏବେ ହଁ ମାନେ କଣ କହୁଥିଲି କି ତମେ ଏବେ ଘରେ ଅଛ ନା କୁଆଡେ ବୁଲିବାକୁ ଯାଇଚ ବାହାରକୁ।
ଆ ବୁଲିବା ପାଏଁ ବୋଲେ ବୁଲିବା ଭାଇ ଆଗରୁ ବହୁତ ଜାଗକୁ ବୁଲିବା ପାଏଁ ଯାଇଛି ଏବେ ତ ବର୍ତ୍ତମାନ ଘରେ ଅଛି।
ହଁ ମୁଁ ବି ସେମିତି ଏକା ମାନେ କହିବାକୁ ଗଲେ କଣ କି ବର୍ଷା ହଉଚି ନହେଲେ ମୁଁ ବି ଟିକେ ସାଇକେଲ ଧରିକି ଏମିତି ସକାଳୁ ଟିକେ ବୁଲାବୁଲି କରିବାକୁ ବାହାରୁଥିଲି ସନ୍ଧ୍ୟାବେଳେ କିନ୍ତୁ ଏବେ ବର୍ଷା ହଉଚି ବୋଲି କେତେ କେତେବେଳେ ଯାଇ ପାରୁଚି କେତେବେଳେ ନାାଇଁ ଆଉ କଣ କରିବା କୁହ।
ହଁ ହଁ ଇ ତମେ କଣ? ଆଛା ଆଛା ତମ ଗାଁ ଟି ଗୋଟେ ଫେବ୍ରେଟ ପ୍ଲେସ କିଛି ନାଇଁ କି ବୁଲିବା ଜାଗା।
ଏପଟେ ଭାଇ ସେମିତି କିଛି ଫେବରେଟ୍ ପ୍ଲେସ୍ ତ ନାହିଁ। କିନ୍ତୁ କହିଆକୁ ଗଲେ କଣକି ଛୋଟ ମୋଟ ଏମତି ବଣ ଅଛି। ଯୋଉଠି କହିବା ଗଲେ କଣକି ତମେ ଶାନ୍ତିରେ ଗଲେ କଣକି ଟିକେ ଭଲ ଲାଗିବ। ଆମ୍ବ ଗଛ ଅଛି କି ମାନେ ମାନେ ପଣସ ଗଛ ଯାହାବି ସବୁ ତମ ଫଳମୂଳ ଖାଇ ପାରିବ କିଛି ଅସୁବିଧା ନାହିଁ।
ଓହୋ ନା ଫେମସ ତମେ କୁଆଡେ ପୁତୁଳି ଆଡ଼େ କୁଆଡେ ଯାଇଛ କି?
ପୁତୁଡ଼ି ନାଇଁ ଭାଇ ସେପଟେ ପୁତୁଡ଼ି ପକଡା ଖଚ ଯିବା ଖାଲି ପ୍ଲାନ୍ କରୁଛି କିନ୍ତୁ କେବେ ଯାଇ ପାରୁନି ମାନେ କଣକି ଏତେ ବାଟ ଯିବାକୁ ହେଲେ କଣକି ନିଜ ପାଖରେ ମୋର କିଛି ପର୍ସନାଲ ଗାଡି ନାଇଁ କି କିଛି ନାହିଁ। ଆଉ କାହାକୁ କକିି ସାହାଯ୍ୟ ମାଗିଲେ ବି କିଛି ସେମାନେ କହ କେହି ରାଜି ହଉନାହାନ୍ତି। କଣ କରିବି କୁହ ବଡ଼ ପ୍ରୋବ୍ଲେମର କଥା।
ଆ ହୋ ହୋଉ ହୋଉ ହୋଉ
ହଉ ହଉ ଆଉ ଭାଇ ତମେ ଯାଇଛ ପୁତୁିକ କି ପକଡେ ଝର ପଟେ
ହଁ ଭାଇ କଣ କହିଲେ ହଁ ପୁତୁଡି ଯାଇଛି।
ଓହୋ ହଉ ହଉ ଠିକ ଅଛି ଠିକ ଅଛି ଭଲ କଥା। ଉର୍ମାଗଡ଼ର ପରିବେଶଟା କେମିତି ଉ ଉର୍ମାଗଡ଼। ପରିବେଶରେ ଶାନ୍ତି ଲାଗୁଛି ମାନେ ପରିଷ୍କାର ପରି୍ଛନ୍ନ ଅଛି।
ହଁ ବହୁତ ଅଛି ମାନେ ଫିଲ୍ ଲାଗ ତମେ ସେନ ଟିକେ ଆରାମସ ବସିକରି ସେ ଦେଖି ପାର ସେ ଜାଗା ଟାକୁ ବୋହ
ଆଉ ପକୋଡା ଝର ପରିବେଶ କଣ ମୁଁ ଶୁଣିଥିଲି ଟିକେ ସୁନସାନ ଥାଉଛି ବୋଲିକି ମାନେ କଣ ସେପଟେ କିଛି ଭୟ ଥାଉଛି କି?
ହଁ ଟିକେ ମାନେ ତମେ ଯଦି କିଏ ଯଦି ଜଣେ ଝିଅ ଝିଅ ପାଇଁ ଏତେବେ ଠିକ ନାହିଁ ଯେ ତମେ ଦୁଇ ଲୋକ ଝଅୁ ପୁଅ ଯାଉଚନ୍ତିକି ଯାଉଛନ୍ତି ନା ଜଲ୍ଦି ଫେରବା ବେଟର ହବ ଏତ କେତେଟା ଲୋକ ମଦେିକ କେମିତି ବୁଲି ଥାଉଛନ୍ତି।
ମାନେ ସେ ଜାଗା ଟା କନକି ନିରାପଦ ନୁହଁ ବୋଲି କହଲେ ଚଳେ।
ହଁ
ଓହୋ ଫୁଲବାଣରୁ କେତେୂର ହବ କଣ କି
ହଁ ପନ୍ଦର କ ପନ୍ଦରରୁ କୋଡିଏ କିଲୋମିଟର ହେଇଯିବ।
ପନ୍ଦର କୋଡିଏ କିଲୋମିଟର ମୋର ଜଣେ ବନ୍ଧୁ କହୁଥିଲେ। ଫୁତୁଡ଼ି ପୁଣି ଫଲଗଣର ପଇଁରିଶ କିଲୋିଟର ହୁ ବୋିଲକରି।
ଆଦି
ହଁ।
ଆମ କାର ରେ ଯାଇ ଥିଲୁ ତ ଏତେ ନଟିସ୍ ନାଇଁ ହଉ ଠିକ ଅଛି କୁହ
ହଁ କାରରେ ପୁତୁଡ଼ି କୁ ପୁତୁଡ଼ି ତ ଘାଟି ଖୁଟା ଏରିଆ ମାନେ ଖଲ ଢିପ ମାଟି ପଥର ଅଛି ସେଠି ତମେ କାର ରେ ଗଲ କେମିତି ଭାଇ‌।
କାର ଦମଦାର ଥିଲା।
ଓହୋ ଠିକ ଅଛି ହଉ ଯଦି କେବେ କଣ କି ସୁଯୋଗ ମିଳେ ଭାଇ ତ କଣ କି ମାନେ ଦେଖିବା ମୁଁ ବି ଯଦି ଭାବଛି କଣ କି ଯଦିୁ ହୁଏତ ଯାଇପାରେ ମୋତେ ବି ଇଚ୍ଛା ଅଛି କେବେ ଦେଖିନି ତ।
ହୁଁ ହୁଁ ହଁ ଭାଇ କେବେ ପୁରୀ ସମୁଦ୍ର ଆଡେ ଯାଇଛନ୍ତି ପୁରୀ ସମୁଦ୍ର।
ପୁରୀ ସମୁଦ୍ର ଭାଇ ଯାଇକିରି ହେଲାଣି ଗୋଟେ ନିହାତି ସାତ ଆଠ ବର୍ଷ ଉପରେ ହେଇଗଲାଣି।
ଗୋପାଳପୁର ସମୁଦ୍ର ମାନେ ଏମତି
ଗୋପାଳପୁର ଭାଇ ମୁଁ ଜୀବନରେ କେବେ ଦେଖିନି ମାନେ ମୁ ମୁଁ କହିଲି ପରା ବହୁତ କମ୍ ଖାଲି ହ୍ୟାଲୋ ହଁ ଭାଇ ଖାଲି କଣ କି ମଝିରେ କଣ କି ଥରେ ଯଉ ଆମର ଆମର କଣ କି କଲେଜରେ ଆମ ଡିପାର୍ଟମେଣ୍ଟ ରେ ଟୁୁରରେ ନେଇକି ଯାଇଥିଲେ ଜିରାଙ୍ଗ ସେପଟେ ତାପରେ ସେପଟେ ତାପରେ ସେପଟେ ଯାଇଥିଲି। ଆଉ ତାପରେ ବିଶେଷ ତ କୌଣସି ଜାଗା ମୁଁ ବୁଲାବୁଲି କିଛି କରିନି ଭାଇ।
ହଁ ହଁ ହଁ ହଉ ଭଲ କ।
ଆଉ ସେପଟେ ଏବେ ବର୍ଷା ହଉଛି କି ନାଇ ଏପଟେ ତ ଝିପ ଝିପ ବର୍ଷା ମାରିଲାଣି ଭାଇ।
ଅ ଏପଟେ ନାଇଁ ଖାଲି ପବନ ମାରୁଛ ଆଊ ମେଘ ଘୁଡେଇଛି।
ହୁଁ ହୁଁ ଠିକ ଅଛି ହଉ ହଉ କିଛି କଥା ନାହିଁ ଆଉ ଭାଇ ତମେ ଆଜି ସକାଳେ କେତେବେଳେ ଉଠିଲ।
ଆ ସକାଳେ ତ ଆଠଟା ହେଇଗଲା ଉଠୁ ଉଠୁ।
ଆଠଟା ହଁ ମୋର ବି ସେଇ ସାତଟା ଏମିତି ପାଖାପାଖି ହେଲା।
ହଁ ହଁ
ଆଉ ଭାଇ ତମର କଣ କି ଡେଲି ସବୁ ଉଠି ହ୍ୟାଲୋ ହଁ ଭାଇ କୁହ।
କୁହନ୍ତୁ କୁହ ତମେ କୁହ
ହଁ ନାଇଁ ମୁଁ କଣ କହୁଥିଲି କି ଯେ ଉଁ ସେ
ହୁଁ
ଭୁଲିଗଲି ଭାଇ କଣ ଗୋଟେ କହୁଥିଲି ତମେ କୁହ ତମେ କୁହ।
ହଉ ହୋ ତମର ଆଉ ଉପପର ବଳା କଣ ଖାଇବାର କଣ ରୋଷେଇ ମାନେ ପସନ୍ଦ କଣ ହଉଛି ଖାଇବାର ତମକୁ।
ମୋର ଖାଦ୍ୟରେ ବିଶେଷତଃ ପସନ୍ଦ କଣ କି ଯେତିକି ସବୁ ସ୍ୱାସ୍ଥ୍ୟ ମାନେ କଣ କି ସୁସ୍ଥକର ଖାଦ୍ୟ ଯୋଉଟା କି ଦେହ
ହେଲେ ଗୋଟେ ଆଇଟମ ନେମ୍
ଅଁ ଭାଇ ସେମିତି କିଛି ମୋର ମାନେ କଣ କି ନିର୍ଦ୍ଦିଷ୍ଟ ନାହିଁ ମତେ ଯୋଉଟା ମେ କ କି ଠିକ୍ ଲାଗିବ ଜଉଟା କି ଦେହ ପାଇଁ ଭଲ ସେଟା ମୁଁ ଖାଇଦେବି। ତଥାପୀ ବେଳେ କଣ କି ପାଟି ସ୍ୱାଦ ପାଇଁ ବାହାର ଜିନିଷ ଖାଇଦେବି ଭାବେ କିନ୍ତୁ କହିବାକୁ ଗଲେ ପରେ ମତେ ଲାଗେ କି ନାଇଁ ଠିକ ନୁହଁ ଯାେ ଯାହାେଲେ ବି ମନେ ସୁ ଥ ମାନେ କଣ କି ସୁଷମ ଖାଦ୍ୟ ଦେହ ପାଇଁ ଭଲ ଆଉ କଣ କି ଏଇ ତେଲ ମସଲା ଯୋ ତ ଖାଦ୍ୟ ଏଇଟା କଣ କି ଦେହ ପାଇଁ ଖରାପ ନା ଯହାଲେ ବି ଆଉ ମିଠା ଯୁକ୍ତ ଖାଦ୍ୟ ଯାହା ବି।
ଭାଇ ତେ ଭେଜ ନା ନନ ଭେଜିଟେରିୟାନ।
ମୁଁ ବହୁତ
ଆ--ଁ
ମୋର ବଥ ମାନେ କଣ କି ଭେଜ ବି ଖାଇବି ନନ ଭେଜ ବି ଖାଇବି।
ଓ ହୋ ଭଲ ମୋର ବ ଭେଜ।
ଭେଜ ହଁ ଆଉ ଭାଇ ତମର ତମର କଣ କି ମାନେ ମନ ପସନ୍ଦର ଖାଦ୍ୟ କଣ?
ବିରିୟାନୀ।
ବିରିୟାନୀ କଣ ମାନେ କଣ କି ଭେଜ୍ କି ନନ ଭେଜ୍?
ନନ ଭେଜ କଣ ବିରିୟାନୀରେ ଯାଉଛି ନନ ଭେଜ ଟା ପୁଲାକୁୁ ଯାଉଛି। ବିରିୟାନୀ ହଉଛି ଦୁଇ ଟାଇପ ର ଗୋଟେ ହଉଛି ନନ ଭେଜ ଆଉ ଗୋଟେ ମୁଁ ନନ୍ ଭେଜ ଗୋଟେ ଚିକେନ ବିରିୟାନୀ ଗୋଟେ ମଟନ୍ ବିରିୟାନୀ।
ମଟନ ବିରିୟାନୀ ତ ଭାଇ ବହୁତ ଦାମ୍ ହେଟା କି ସେଟା କିଏ ହେଲେ ଖାଇପାରିବ କୁହ?
ହଁ ସରି କେତେ କେତେ ମୁଁ ପଇସାରେ କେମତି ରଖିକ ଖାଇଦେବି ଯାଉଚି।
ଓହୋ ସଞ୍ଚିତ ଅର୍ଥକୁ ଜମା କରିକି ତମେ କଣ କି କେତେବେଳେ ଯଦି ଇଚ୍ଛା ହୁଏ ଖାଇଦିଅ ଆଉ।
ହୁଁ ହୁଁ ମାସକୁ ଦୁଇଥର ତ ହେଇଯାଉଛି ଏରା।
କି ମାନେ ମନ ପସନ୍ଦ ର ପର୍ବ କଣ ପ୍ରକୃତରେ ମାନେ ଆମ ଓଡିଶାର କଣ କି ବା ବାର ମାସକୁ ତେର ପର୍ବ ହୁଏ ତମେ ତ ଭାଇ ତମ ଜାଣିଥିବ ଭଲ ଭାବରେ। ତମର ମନ ପସନ୍ଦର ପର୍ବପର୍ବାଣି କଣ କୋଉ ପର୍ବ ତମକୁ ବେଶୀ ଭଲ ଲାଗୁଛି?
ହଁ ମତେ ବେଶୀ ଦୀପାବଳି ଦ ଫେଷ୍ଟିଭାଲ ଅଫ ଲାଇଟ।
ଦୀପାବଳି ହଁ ଦୀପାବଳି ମତେ ପିତାବଳି ସୁବିଲା ଭାଇ ସରି ସରି ଜାଣି ପାରିଲିନି। ହଁ ମତେ ବି ଦୀପାବଳି ଭାଇ ବହୁତ ଭଲ ଲାଗେ ମାନେ କେତେ କହିବାକୁ ଗଲେ କଣ କି ମୋର ମନପସନ୍ଦର ପର୍ବ ହଉଛି କଣ କି ବିଶେଷ ତହ ମୋର ହୋ ମତେ ଟିକେ ହୋଲି ଭଲ ଲାଗେ। ରଙ୍ଗ ବେରଙ୍ଗ ରେ କହିବାକୁ ଗଲେ ସମସ୍ତେ କଣ କି ଏକତା ହେଇକି ଯୋଉ ଖେଳନ୍ତି ବହୁତ ମନ ମନ-ମନପସନ୍ଦର
ଭଲ ଲାଗେ ଯେ ମାନେ ଏଇ କେତେଟା ଅଛନ୍ତି ଟିକେ ଖରାପ ଲୋକମାନେ ସେମାନେ ଟିକେ ଖରାପ ଫାଇଦା ଉଠେଇ ଦଉଛନ୍ତି ହୋଲି ଚକ୍କରରେ।
ହଁ ମାନେ କଣ କି ମାନେ କଣ କି ହୋଲି କୁ ନୁହଁ କି ଆଖିରେ କି ମୁହରେ ମାରିଦେବେ ଯୋଉଟା କହିବାକୁଗଲେ କଣ କି ସ୍କିନ୍ ପ୍ରତି ସାଇଡ ଇଫେକ୍ଟ ପକେଇଦବ ତା ପର ଦିନ କି ସେମାନଙ୍କୁ କହିବା ନିରାପଦରେ ହୋଲି ଖେଳ ଜଣାନାହିଁ।
ହୁଁ ମାନେ କାହାକୁ ଦେଖିଲେ ମାନେ ଯାହାକୁ ତାକୁ ହୋଲି ରଙ୍ଗି ଦିଅତା ତାର କଣ ଅ କିଛି ନାହିଁ କିଛି ନାହିଁ କାହାକୁ ରଙ୍ଗ ଏକା।
ସେଇଟା ଠିକ କଥା ଆଉ ଭାଇ ଦୀପାବଳିରେ ବିପଦ ଅଛି କେତେଟା ବାଣ କଣ କି ଯଦି ଖରାପ ହେଇଥିବ ହଠାତ୍ ଯଦି କଣ କି ମାନେ କିଛି ହେଇଯାଇ ପରେ କଣକି ଦେହରେ କ୍ଷତି ପହଞ୍ଚେଇ ପାରେ ତ ସାବଧାନ ହେଇକି ସବୁ କାମ କରିବା କଥା।
ମୁଁ କହିଲି ଦୀପାବଳିରେ ସେ ପାର୍ଟ ଥାଉନି କି ସେ ଘର ଲାଇଟିଂରେ ସଯା ଯିବ। ଲିଚୁ ଫିଚୁ ଲଗାଯିବ ଟିକେ ଇଏ କରାଯିବ ଆଉ ଦୀପ ଲଗାଯିବ ଆର୍ ଚ କର ସେଟା ଭଲ ହଉଛି ମାନେ ଅନ୍ଧାର ବି ପୁରା ଗାଁ ସେଟା ବେଶୀ ଭଲ ଲାଗୁମ ସେ ଦୀପାବଳି ଟାଇମ ରେ ବେଶୀ ଟିକେ ଆମର ପାହାଡ ଏରିଆ ଟିକେ ଅଛି କିନା ଭାଇ ସେ ପାହାଡ ଉପରୁ ଯାଇକରି ସେ ଗାଁ ଦେଖହେଲେ ବହୁତ ଭଲ ଲାଗୁଛି।
ଭାଇ ତମର ଗ୍ରାମ ପାହାଡ ଉପରେ କି?
ହଁ ହଁ ଭାଇ କହିମୁ।
ଓହୋ ତମ ତମ ଗାଁକୁ ଭାଇ ସିଧାସଳଖ ବସ୍ ବସ୍ ସବୁ ଯିବା ଆସିବା ହଉଛି ଅଟୋ ଗାଡି ବସ୍ ଯାହାବି?
ମ ଅଟୋ ଗାଡି ବସ୍ ହଁ ଯାଉଛି।
ମାନେ ଏନି ଟାଇମ ଯା
ଏନି ଟାଇମ ନାଇଁ ହଁ ଏନି ଟାଇମ ଏନି ଟାଇମ ଏନି ଟାଇମ ମିଳିବନି ଭାଇ କେତେ କେତେ ମିଳିବ ଆଉ ଏନି ଟାଇମ ମିଳିବ ନାଇଁ।
ଓହୋ ତାହେଲେ ଏମିତି ନାହିଁକି ଆମର କହିବାକୁ ଗଲେ କଣ କି ଗାଁ ଟା ସିଧା ମେନ ରୋଡ ପାଖରେ ଅଛି ଆଉ ପ୍ରାୟ ବସ୍ କଣ କି ଏଇ ଯୋଉ ଦେଇ କି ନହେଲେ ବ୍ରହ୍ମପୁର ଯିବାଆସିବା କରେ ସେଥିପାଇଁ ଆମକୁ ବିଶେଷ ଅସୁବିଧା ହୁଏନି। ହ୍ୟାଲୋ।